ହଁ
ହଁ କଁ କରୁଛନ୍ତି?
ହ୍ୟାଲୋ।
ହାଲୋ।
ହଁ।
ମୁଁ କହିଲି କଁ କରୁଚନ୍ତି?
କଁ କରିବା ଏଇଠି ମୁଁ ଏଇଠି ଟିକେ ବସି ଛୋଟ ଛୋଟ ପିଲା ଆମର ଏଠି ଆସନ୍ତି ତ ଟ୍ୟୁଉସନ୍ କରିବା ପାଇଁ ମୁଁ ତାଙ୍କୁ ଟିକେ ଟ୍ୟୁଉସନ୍ କରୁଥିଲି ଆଉ।
ଓହୋ ଆଉ ଖିଆ ପିଆ ସର୍ଲାଣି
ଆ ସନ୍ଧ୍ୟାବେେଳେ ଏମିତି ଜଷ୍ଟ୍ ମାନେ ମୁଢି ମିକ୍ସଚର୍ ପିଆଜ୍ ଫିଆଜ୍ ପକେଇ ଟିକେ ଖାଇଥିଲୁ। ଆଉ ଏମିତି ଆଉ ତମେ?
ମୁଁ ଏଇଠି ଟି ବସିଥିଲି ଆଉ।
ମାନେ ଖିଆ ପିଆ କଁ କରିଚ?
ସନ୍ଧ୍ୟାବେଳେ ନା ଆଜି କିଛି ଖିଆପିଆ କରିନି।
କରିନ
ନା ନା ଆଜି ଇଚ୍ଛା ହେଲାନି ଟିକେ ଲେଟ୍ ରେ ଖିଆ ହେଇଥିଲା ନା ଖରାବେଳ ଖାଦ୍ୟ
ଆଛା
ତ ସେଥିପାଇଁ ଇଚ୍ଛା ହେଲାନି ଆଉ
ଓହୋ ନାଇଁ ନାଇଁ ସନ୍ଧ୍ୟାବେଳ ଟିକେ କିଛି ଖାଇବ ନା ଆଉ ନହେଲେ ମାନେ ରାତିରେ ଲେଟ୍ ରେ ଖାଉଛ ନା ଆଜିିକାଲି କଣ କହିଲ ମାନେ ଆଉ ସନ୍ଧ୍ୟା ବେଳେ ଖାଇ ଦଉଛନ୍ତି ଆଉ ରାତି କି ଖାଉନାହାନ୍ତି ବୁଝିଲ
ହଁ
ମାନେ ରାତିରେ ଯେତେ ପୁରା ଲାଇଟି ଖାଇବା ଖାଇବା ରହିବ
ବେଳାବେଳି ଖାଇଲେ ହଜମ ହବ ଦେହ ପାଇଁ ବି ଭଲ
ହଁ ଆଉ ମାନେ ରାତିରେ ତମେ କଣ ଖାଅ
ରାତିରେ ରୁଟି
ହୁଁ ହୁଁ ଆଉ ମାନେ ସନ୍ତୁଳା ଫନ୍ତୁଳା ଖାଅ ନା ଏମିତି ରୁଟି ସାଙ୍ଗରେ କ୍ଷୀର କି କଣ କେମିତି ଖାଅ
ସନ୍ତୁଳା ଇଚ୍ଛା ହେଲେ ଖାଏ ନହେଲେ ଏତେ ପସନ୍ଦ ନୁହଁ
ଓହୋ
ହଁ
ଅ ଆଉ
ମୁଁ କହିଲି ତମ ଆଡ଼େ ଆଜି ପାଗ କେମିତି କରିଛି
କୁହନି ସକାଳେ ପାଗ ମାନେ କଣ କହିଲ ଟିକେ ଏଇଠି ଦି ଦିନି ହବ ବର୍ଷା ତ ଲାଗି ରହୁଥିଲା ମାନେ ବର୍ଷା ଟିକେ ଟିକେ ହଉଥିଲା ଆଉ ମୁଁ ଭାବିଲି ଯାହା ହଉ ବୋଧେ ବର୍ଷା ସିଜିନି ଆସିଗଲା ଆଉ ଏଥର ପୁରା ପାଗ ପୁରା ଥଣ୍ଡା ଥଣ୍ଡା ରହିବ ଆଉ କିଛି ଯୋଉ ଗରମ ହଉଛି ତ କୁହନା ଭାବିଲି ସେଇଆ ଦେଖିଲା ବେଳକୁ ମାନେ ଖରା ବେଳ ଠାରୁ ପାଗ ପୁରା ଖରା ଯେମିତି ଆସେ ସେମିତି ଖରା ଆସି ପୁରା ଗରମ
ହଁ ହଁ
ଆଉ ତମର
ନାଇଁ ଆଜି ହେଉଛି ଆମର ଖରା ନାହିଁ କି ବର୍ଷା ନାହିଁ ପାଗଟି ହ୍ୟାଲୋ
ହଁ ଦିଦି କୁହ
ଦିଦି
ହିଁ ହି
ଯଉ
ହଁ
ହଁ ମୁଁ କହିଲି ଆଜି ଖରା ହେଇନି କି ବର୍ଷା ହେଇନି ପାଗ ନର୍ମାଲ୍ ଭଲ ପାଗ ଆଜି ଥିଲା
ବର୍ଷା ହେଇନି ତମ ଆଡ଼େ
ନା ନା ଆଜି ହେଇନି
ହଁ ନାଇଁ ଆମ ଏପଟେ ହେଇଥିଲା ଆମର ଟିକେ ଏପଟେ ସମୁଦ୍ର କୂଳିଆ ଅଞ୍ଚଳ ନା ହ ସେଥିପାଇଁ ହେଇଥିଲା
ତମର ତ ସମୁଦ୍ର କୁଳିଆ ଅଞ୍ଚଳ ମାନେ ଥଣ୍ଡା ତ ଲାଗୁଥିବ ଗରମ ଲାଗୁନଥିବ ସନ୍ଧ୍ୟାବେଳ ଠାରୁ।
କୁହୁ ଯେତେ ଯାହାହେଲେ କଣ ସମୁଦ୍ର କୁଳିଆ ଅଞ୍ଚଳ ମାନେ କଣ କହିଲେ ଟିକେ ଦୂରରେ କିନ୍ତୁ ଏତେ ପାଖରେ ନୁହଁ ତଥାପି ତ ଏଇଠି ଗରମ ମାନେ ଗୁଳଗୁଳି ପ୍ରବଳ।
ହଁ ମୋ ସିଜନ୍ ଥିଲା ନା।
କେଉଁଠି ଲାଗିବ?
ମୁଁ କହିଲି ଆମ୍ବ ସିଜନ୍ ଥିଲା ନା। ଆଉ ଆମ୍ବ କେ ଯାଇ ଖାଇଛ ଏଥରକ?
ପ୍ରବଳ ମାନେ ବହୁତୀ ବାହୁତୀ ଆମ୍ବ ଏଥରକ ଖିଆ ହେଇଛି। ଆଉ ଆମର ତ ନିଜର ତ କହିଲେ ଏମିତି ଦିଟା ଗଛ ଅଛି। କିନ୍ତୁ ମାନେ ଆମର ମାନେ ସବୁ ପଡୋଶୀ ଆଉ ଆମର ବ ନ୍ଧୁ ବାନ୍ଧମ ତାଙ୍କ ଘରୁ ମାନେ ବିଶ୍ୱାସ କରିବନି ମାନେ ଫ୍ ଦି ଦିନ ତିନି ଦିନ ଲେଖା ଛାଡିକି ମାନେ ସେମାନେ ଆଣିକି ଦେଇଯିବେ ଏତେ ସାରା ଆମ୍ବ।
ହଁ ହଁ। ତମକୁ ପାଚିଲା ଆମ୍ବ ଭଲ ଲାଗେ?
ହଁ ଆମ୍ବ ମତେ ବହୁତ ହି ପସନ୍ଦ ବହୁତ ହି ପସନ୍ଦ ବହୁତ ହି ଭଲ ଲାଗେ ଆ ଆମ୍ୱ। ତମକୁ?
ହଁ ଫଳ ମା ମୁଁ କହିଲି ଫଳମାନଙ୍କ ଭିତରେ ତ ଆମ୍ବ ହେଉଛି ରାଜା।
ହଁ ଯାହା କହିଲ ଆଜ୍ଞା।
ହଁ ମୋତେ ପାଚିଲା ଆମ୍ବ ଟିକେ ପସନ୍ଦ ନୁହଁ ମାନେ ଏତେ ବି ପସନ୍ଦ ନୁହଁ। ପସନ୍ଦ ତ
ହୁଁ ହୁଁ।
କିନ୍ତୁ ଆଉ ହଉଛି କଞ୍ଚା ଆମ୍ବ ଭଲ ଲାଗେ କଞ୍ଚା ଆମ୍ବ ଖାଇଯିବେ କିନ୍ତୁ ପାଚିଲା ଆମ୍ବ ଖାଏ ଅଳ୍ପ।
ଓ ଆଚାର ତାର ଆଚାର ଯୋଉ ହୁଏ ଆମ୍ବର।
ହଁ।
ଆମ୍ବ ଆଚାର ଖାଅ?
ହ୍ୟାଲୋ।
ହଁ ହ୍ୟାଲୋ।
ମୁଁ କହିଲି ହଁ ଆମ୍ବ ଆଚାର ପସନ୍ଦ।
ଆଉ ତାହେଲେ ମୁଁ କେତେବେଳେ ସୁବିଧା ଦେଖି ତମ ପାଇଁ ନହେଲେ ନେଇକି ଯିବି କାରଣ ଆମର ଏଥର ଏମିତି ଆମ୍ବ ହେଇଥିଲା ଆଉ ଥରେ କଣ କହିଲ ମାନେ ଏମିତି ବର୍ଷା ମାନେ ମାନେ ମେଘ ପବନ ହେଇଥିଲା। କଞ୍ଚା ଆମ୍ବ ବହୁତ ହି ଝଡିଥିଲା। ଉଁ ତାକୁ ଆମେ ଗୋଟେ କଣ କହିଲ ଆଚାରରେ ତିଆରି କରିଦେଇଥିଲୁ ଆଉ ମୁଁ ବହୁତ ସାରା କରିଛି। ଯଦି କୋଉଦିନ ସୁବିଧା ହେଲା ତାହେଲେ ମୁଁ ତମ ପାଇଁ ପଠେଇବି।
ଆଚାର ତିଆରି କରିଛ?
ହଁ।
କେମିତିକା ଆଚାର ମାନେ ଖଟା ମିଠା ନା ରାଗ?
ଉଁ ଗୋଟେ କରିଚୁ ପୁରା ଖଟା ମାନେ ତା ଦେରେ କେବଳ ମସଲା ମସଲି ଅଛି ଆ ମାନେ।
ଯଉ ସୋରିଷ ମସଲା ଦିଆ ହେଇକି।
ହଁ ହଁ ସୋରିଷ ମେଥି ମ ଧୁରୀ ଏମିତି ସବୁ ଦେଇକି ହେଙ୍ଗୁ ଫେଙ୍ଗୁ ଦେଇକି ସେଇଟା ଗୋଟେ କରାହେଇଛି। ଆଉ ଗୋଟେ ଏମିତି ମିଠା କରାହେଇଚି କଣ କହିଲ ଉଂ ତା ଦେରେ ଗୁଡ ହେରିଆ ପାଗ କରାହେଇକି। ସେଇଟା ଗୋଟେ କରାହେଇଛି। ଆଉ ଆଉ ଗୋଟେ ଜାଣିଥିବ ପାଚିଲା ଆମ୍ବରେ କରାହୁଏ ଆମ୍ବ ସଢା।
ହଁ ହଁ।
ହୁଁ ସେଇଥିରୁ ବି କିଛିଟା ବନା ହେଇଛି।
ହଁ ହଁ।
ଏଇ ତିନି ପ୍ରକାର କରାହେଇଛି ଆଉ ତମକୁ କୋଉଟା ପସନ୍ଦ?
ମୋତେ ଏଇ ଯଉ ସୋରିଷ ମସଲା ଦିଆ ହେଇକି ଯଉଁଟା ସେଇଟା ଭଲ ଲାଗେ।
ମାନେ ଖଟା ଯୋଉଟା ଟିକେ ଲାଗିବ ମୁଁ ଜା ବୁଝିପାରୁଚି କାରଣ ତମକୁ କଞ୍ଚା ଆମ୍ବ ଭଲ ଲାଗେ ନା।
ହଁ।
ଉଁ ହୁଁ।
ଆଉ ପଣସ ଖାଇଛ ନା ଖାଇନ?
ପଣସ ମୁଁ ଏ ଯାଇ କାଇଁ ନୂଆ ହେଇନି।
ହଁ ହଁ ମୁଁ କହିଲି ଆମ୍ବ ପଣସ ସିଜିନ ନା କାଳେ ପଣସ ବି ଖାଇଥିବ ଆମ୍ବ ଯେହେତୁ ଖାଇଛ।
ହଁ ଆମ୍ବ ବହୁତ ହି ଖାଇଚି କିନ୍ତୁ। ପଣସ ପଣସ ଜମାରୁ ବି ଖାଇନି ଆମର ଏପଟେ ହେଇନି ମ ଆମ୍ ମାନେ ଆମ ତ ନାହିଁ କାହିଁ ବିି କାହାର ହେଇନି କି। ଯଦି ହେଲା କିଣିକି ଆଣି ଖାଇବାକୁ ପଡିବ ଆଉ ଏମିତି ଟିହା ନାହିଁ। ହ
ମୁଁ କହିଲି। ପଣସ କଣ କଞ୍ଚା ଖାଇବାକୁ ପସନ୍ଦ ନା ପାଚିଲା?
ପାଚିଲା। ପଣସ କଠା ମତେ ଜମା ପସନ୍ଦ ନୁହଁ ତାର ଯେକୌଣସି ତରକାରୀ ଫରକାରୀ ତିଆରି କରାଯାଏ କଣ। ମୁଁ ତାକୁ ଜମାରୁ ବି ଖାଏନି କିନ୍ତୁ ଭଲ ଲାଗେନି ପାଚିଲେ ଭଲ ଲାଗେ ଖାଇଦିଏ।
ହାଲୋ।
ତମେ ଖାଏ ତମେ ଖାଇଲ ଇଁ
ଅଂମ୍ ହଁ ପାଚିଲା ପଣସ ମୋର ପସନ୍ଦ କଞ୍ଚା ପଣସ ବି ପସନ୍ଦ୍ ମାନେ ଯୋଉ କଠା ଟାଇପ୍ ର ହୁଏନି କି ପଣସ କସ ସେ ଭଲ ଲାଗେ।
ଓ ହୋଉଁ। ଆ ହଁ ନାଇଁ ମୁଁ କଠା ଖାଏନି କଠା ଟା ମତେ ଭଲ ଲାଗେନି। କିନ୍ତୁ ପଣସ ପାଚିଲା ପଣସ ମୁଁ ଖାଏ। ତମ ଆଡେ ହେଇଚି କି?
ହଁ। ହଁ ଆମ ଆଡେ ତ ଆମ୍ବ ଗଛରେ ଆମ୍ବ ଯେମିତି ହେଇଥିଲା ପଣସ ଗଛରେ ବି ପଣସ ସେମିତି ହେଇଥିଲା।
ମାନେ ଭରପୁର ପୁରା।
ହଁ। ଆମ୍ବ ଯେମିତି ପୁରା ଭରପୁରୁ ମାନେ ପତ୍ର ଦେଖା ଯାଉନଥିଲା ପଣସ ବି ସେଉ ଭଳିଆ ହେଇଥିଲା।
କଁ କହୁଛ ମାନେ ପ୍ରବଳ ହେଇଛି ତାଲେ।
ହଁ ହଁ ଆଁ। ହଁ ପଣସ ତ ପାଚିଲାଣି।
ଉଁ ହୁଁ।
ହଁ ହଁ।
ତାଲେ ଯାହା ହଉ ତମ ଆଡେ ହେଲେ ମାନେ ଦି ପ୍ର ପ୍ରକାର ଜିନ୍ଷ ପୁରା ଆଭେଲେବୁଲ୍ ପୁରା ପ୍ରଚୁର ପରିମାଣେ ମିଳୁଚି।
ହଁ ହଁ ଆଉ ହୋଉଚି କଣ?
କହୁନ?
ମୁଁ କହିଲି ଆଉ କଣ କରୁଥିଲ?
ଏମ୍ତି ରୁସ୍ ମାନେ ଟ୍ୟୁସନ୍ ଟା ଛୋଟ ତାଙ୍କୁ ଟିକେ ଛୁଟି କରିସାରିଲା ପରେ ଏଇ କଣ କହିଲ ଆ ଠଟା ସାଢ଼େ ଆଠ୍ ଟା ବେଳୁକୁ ଛୁଟି କରିସାରିବି ତାପରେ ଆ ରୁଟି କରିବାର ଅଛି। ରୁଟି ଆମର ସନ୍ତୁଳା ହବ ରୁଟି ଆଉ ସନ୍ତୁଳା। ତାକୁ ହୁଁ ତ କରିବି। କରିବା ଆମର ପୁଣି ଅଛି କଣ କହିଲ ଟିକେ କଲ ଆମର ଗାଈର ଟିକେ ଦେହ ଖରାପ ଅଛି ତ ତାର ଫୁଣି କଣ କହିଲ ତା କୁ ଆସିକି ମ ଘଷା ଘଷି କରିବାର ଅଛି ତେଲ ଘରିକା।
ହଁ ହଁ। ହଁ ତମର ଗାଈ ଅଛନ୍ତି ତାହେଲେ?
ହଁ ଗାଈ ଅଛି ଦିଟା ଅଛନ୍ତି ଗାଈ।
ତମେ ତାହେଲେ ତ କ୍ଷୀର ଖାଉଥିବ?
ଏ ହଁ ହଁ କ୍ଷୀର ଖାଏ।
ଦହି ଭଲ ଲାଗେ ନା ଛେନା ଭଲ ଲାଗେ କଣ ଭଲ୍ ଲାଗେ?
ତେ କ୍ଷୀରର ସବୁ ପ୍ରକାର ମାନେ ବ ତାର ଉପାଦାନ ଭଲ ଲାଗେ କିନ୍ତୁ ଗୋ ଟେ ଜିନ୍ଷ ହେଲା ଘିଅ ସେଇଟା ମତେ ଜମାରୁ ବି ପସନ୍ଦ୍ ନୁହଁ।
ହଁ ଘିଅ ଭାତ ତ ସମସ୍ତଙ୍କର ପସନ୍ଦ୍ ତମର ଘିଅ ଭାତ କେମିତି ପସନ୍ଦ୍ ନୁହଁ?
ମତେ ଘିଅ ଭାତ ଟିକେ ସ୍ମେଲ୍ ଲାଗେ ଆଉ ଟିକେ ଆମ୍ବିଳା ଆମ୍ବିଳା ଲାଗେ ତ ମୁଁ ଖାଏନି।
ହଁ ହଁ କ୍ଷୀର ଛେନା ବି ପସନ୍ଦ ତାହେଲେ?
ହଁ ହଁ ସବ୍ ମାନ କହିଲି କ୍ଷୀରର ଯେକୌଣସି ଉପାଦାନ୍ ମତେ ବହୁତ୍ ହି ପସନ୍ଦ୍। କେବଳ ଏଇ ଗୋଟେ ଘିଅ ଘିଅ ଟା ମତେ ଜମାରୁ ବି ପସନ୍ଦ୍ ନୁ ଜମାରୁ ବି ଭଲ ଲାଗେନି।
ହୁଁ ହୁଁ। କ୍ଷୀର ଭାତ ସହିତ ଆଳୁ ଚକଟା ହେଇଗଲେ ଆଉ କିଛି ଦର୍ କାର୍ ପଡ଼େନି।
କିଛି ବି ଦରକାର୍ ପଡିବନି ଯାହା କହିଲ ସେଇଟା ପୁରା ବହୁତ ହି ଟେଷ୍ଟି ଲାଗେ। ତମେ ଖାଅ?
ହଁ ମୁଁ ବି ଖାଏ କ୍ଷୀର ଭାତ ମୋର ବି ବହୁତ୍ ପସନ୍ଦ୍।
ତମର ଗାଈ ଅଛି?
ହୁଁ ଗାଈ ଥିଲେ ଏବେ ଆଉ ମାନେ ଜେଜେମା ହେରିକା ଗାଈ ରଖିଥିଲେ ଜେଜେମା ଦେହ। ଖରାପ ହେଲା ପରଠାରୁ ଆଉ ଗାଈ ନାହାନ୍ତି।
ଓହୋ।
ହଁ ହଁ ହଉ ମୁଁ ତାହେଲେ ରଖୁଛି। ମୁଁ ଟିକେ ପରେ ଫ୍ରି ହେଇକି କଲ୍ କରିବି।
ଆଚ୍ଛା ହଉ।
ହଉ ହଉ ହଉ।
ହଉ।